ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହୁଁ।
ଭଲ। ହଁ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ?
ହଁ ଭାଇ। କଣ କରୁଥିଲେ ଆପଣ?
ମୁଁ କହିଲି ଆପଣଙ୍କର କଥା କ୍ଲିଅର ଆସୁନଥିଲା। ତ ସେଥିପାଇଁ ଅପେକ୍ଷା କରିଥିଲି। ଖାଲି ଆପଣଙ୍କ କଥା କେତେବେଳେ କ୍ଲିଅର ଆସିବ। ସ୍ପଷ୍ଟ ଭାବରେ ସୁବୁ ନଥିଲା।
ନା ଆମର ଟିକେ ନେଟୱାର୍କ ପ୍ରୋବ୍ଲେମ୍ ତ। ସେଥିପାଇଁ କଲ୍ ଟା ଟିକେ ଭଲ ସୁୁଭିଲାନି ଆଉ।
ଆଜ୍ଞା। ଆଜ୍ଞା।
ହୁଁ ଆପଣ ଏବେ କଣ କରୁଛନ୍ତି। ଜବ୍ ଭବ୍ ନା କଣ କରୁଛନ୍ତି?
ହଁ ଆପଣ ଟିକେ ସୁଧ ଓଡ଼ିଆରେ ଟିକେ କଥା ହୁଅନ୍ତୁ।
ହ୍ୟାଲୋ। ମୁଁ କହିଲି ଆପଣ ଏବେ ଜବ୍ ଫବ୍ କରୁଛନ୍ତି ନା ଘରେ ଅଛନ୍ତି। ହଁ ହଁ।
ହଁ ମୁଁ ତ କାର୍ଯ୍ୟ କରୁଛି। ଏବେ ମୋର ତ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟ କରୁଛି।
ଉଁ ହୁଁ।
ଆପଣ କଣ କରୁଛନ୍ତି?
ମୁଁ ହାଉସ୍ୱାଇଫ୍।
ଓହୋ।
ଘରେ ଅଛି ଆଉ। କଣ କରୁୁ
ଆଉ ଆପଣଙ୍କର ଆଜି କଣ। ମାନେ ଦିନଟା କେମିତି କଟିଲଥିଲା।
ଆଜ୍ଞା।
ମୁଁ କହିଲି ଆପଣଙ୍କ ଦିନଟା ଆଜି କେମିତି କଟିଲା?
ହଁ ଭଲରେ ସେଠେଇଛି ଦିନ।
ଆଜ୍ଞା।
ହଁ ଆପଣ ଆଜି କଣ ଖାଇଥିଲେ? ଏବେ ଜଷ୍ଟ ରୋଷେଇ ସାରିକି। ଝିଅକୁ ପାଠ ପଢଉଥିଲି।
ଆଜ୍ଞା ଆଜ୍ଞା ଝିଅ ଭଲ ପାଠ ପଢୁଛି?
ହଁ ସେ ଛୋଟ ଅଛି ପଢୁଛି ଏମିତି ଆଉ।
ଆଜ୍ଞା
ହୁଁ ହୁଁ।
ଆଉ ଆପଣ ଘରେ ସବୁ କେତେ ଜଣ ଫ୍ୟାମିଲି ମାନେ ପରିବାରରେ କେତେ ଜଣ ଅଛନ୍ତି।
ଆମେ ପାଞ୍ଚ ଜଣ ଅଛୁ ଆଉ।
ଅଃ ଆପଣ ଆପଣଙ୍କ ହଜବେଣ୍ଡ ଆପଣଙ୍କର ପରିବାର ଆଜ୍ଞା ଆଜ୍ଞା ଝିଅ ର କୁ କେତେ ବୟସ ହେଲାଣି କେତେ ବଡ ହେଲାଣି ଝିଅ।
ଝିଅ ସାଢ଼େ ତିନି ବର୍ଷ।
ଆଜ୍ଞା ଆଉ ଆଜି ରୋଷେଇ କଣ କରୁଛନ୍ତି।
ରୋଷେଇ ସକାଳେ ହେଇଥିଲା ଭାତ ଆଳୁ ସୋୟାବିନ୍ ତରକାରୀ ସଜନା ଶାଗ ଭଜା ଆମ୍ବ କାକୁଡି ଫାକୁଡି ଆଉ।
ହୁଁ ହୁଁ ହୁଁ।
ହୁଁ ହୁଁ ଆପଣ ଆଜି କଣ ଖାଇଥିଲେ।
ମୁଁ ତ ଆଜି ଉଁ ସଖାଳୁ ଖାଇକି ଯାଇଥିଲି ମୋରୋ ତ ଆକ୍ଚୋଲି ଖାଇବା ପିଇବାରେ ଠିକ ଠାକ ରୁହେନି ସାମଞ୍ଜସ୍ୟ ରୋହୁନି ଠିକରେ। ଆଉ ସେଥିପାଇଁ ମୋରୋ ଅଫିସରେ ସାରା କାମ ଏମର୍ଜେନ୍ସି ଯେହେତୁ ଜରୁରୀ କାଳୀନ କାର୍ଯ୍ୟ ମୋରୋ ସେଥିପାଇଁ । ସେଥିରେ ବେଶୀ ଧ୍ୟାନ । ସମୟ ପାଇନଥିଲି ବାହାରେ ଖାଇଥିଲି ମୋରୋ ଅଫିସ ରେ ମାନେ ମୋରୋ କାର୍ଯ୍ୟ କ୍ଷେତ୍ରରେ କ୍ୟାଣ୍ଟିନ ଅଛି ସେଠି ଆଉ
ଅହଁ। ଉଁହୁଁ ଆପଣ ଏବେ କୋଉ ପ୍ଲା ପ୍ଲାଣ୍ଟ ରେ ଅଛନ୍ତି ନା ଅଲଗା କୋଉ କାମରେ ଅଛନ୍ତି।
ମୁଁ ଏବେ ବିଦ୍ୟୁତ ବିଭାଗରେ ଏସ୍ ଟି ରେ ଅଛି।
ଅଃ ଆମ ଏଇ ଓଡିଶା ଭିତରେ ନା ଓଡିଶା ବାହାରେ।
ଆଜ୍ଞା ଓଡ଼ିଶା ଭିତରେ ଭଦ୍ରାକ ।
ଉଁହୁଁ ଆପଣଙ୍କ ଘରେ କେତେ ଜଣ ମେମ୍ବର ଅଛନ୍ତି।
ମୋର ମା ବାପା ମୁଁ ମୋ ବୁଢ଼ୀ ମା ଆଉ ଭାଇ। ମୋ ମା ବାପା ମୁଁ ମୋ ବୁଢ଼ୀମା ଆଉ ଭାଇ।
ଅଃ।
ବିବାହ ଆର ବର୍ଷ ହେଇଯିବ।
ଅଃ ଆଉ ଭୋଉଣୀ ଫୋଉଣୀ ଅଛନ୍ତି ବାହାଘର ହେଇ ନାହାନ୍ତି।
ନାହାନ୍ତି।
ଖାଲି ଦି ଭାଇ ଆଉ। ହଁ ହଁ ଆ ଆପଣ ବଡ଼।
ମୋ ସାନ ଭାଇ ଭୁବନେଶ୍ୱରରେ।
ଉଁହୁଁ।
ଏବେ ଆସିଛି ଘରକୁ ଆସିି ବୁଲିବା ପାଇଁ।
ଉଁହୁଁ।
ଗୋଟେ ବିଜନେସ୍ ବି ଅଛି ମୋରୋ ବ୍ୟବସାୟ ଅଛି।
ଅଃ।
ଏଠି ସାରିକିବି ମୁଁ କାର୍ଯ୍ୟକ୍ଷେତ୍ର ଯାଏ। ସାରିକି କାମଁ ଆସିକି ଏଠି ଟାଇମ୍ ଦେବାକୁ ପଡେ ମୋତେ।
ଉଁ ହୁଁ।
ଆଉ ଆପଣଙ୍କର ହଜବେଣ୍ଡ କଣ କରନ୍ତି?
ହଁ ହଜବେଣ୍ଡ ଅଛନ୍ତି କମ୍ପାନୀରେ ସୁପରଭାଇଜର।
ଓହୋ।
ଶଶୁର ବି ଅଛନ୍ତି ପ୍ଲାଣ୍ଟରେ।
ଆଜ୍ଞା।
ହୁଁ।
କୋଉ ଜିଲ୍ଲା ଆପଣଙ୍କର?
ଆମର କେଉଁଝର ଡିଷ୍ଟ୍ରିକ୍ଟ।
ଓହୋ।
ଶାଶୁଘର କେଉଝର ବାପଘର ଢେଙ୍କାନାଳ ଆଉ।
ଓହୋ। ଓହୋ କାହିଁକି ନା ଆଳୁ ବିଲିଂ କରୁ।
ନା ବାପାଘର ଢେଙ୍କାନଳ।
ହଁ ହଁ ହଁ ହଁ ହଁ ହଁ ବୁଝିପାରିଲି।
ହୁଁ।
ଆଉ ଆପଣଙ୍କର ଅ ଗୋଟିଏ ଝିଅ ଅ ତିନି ଅଢେଇ ତିନି ବର୍ଷ ନାଇଁ କି?
ହଁ ଗୋଟିଏ ଝିଅ ସାଢେ ତିନି ବର୍ଷର ଝିଅକୁ ଆଉ।
ହଁ। ତାହେଲେ ଆପଣ କେତେ ବର୍ଷ ହେଲା ବିବାହ କଲେଣି?
ବାହାଘର ମୋର ସାଢେ ପାଞ୍ଚ ବର୍ଷ ହେଇଗଲାଣି।
ହୁଁ ହୁଁ ହୁଁ ହେଲ ଆପଣଙ୍କର ତ ଏବେ ତଥାପି ଛୋଟ ପରିବାର ଆପଣଙ୍କର ବି ବେଶୀ ବଡ ପରିବାର ନୁହେଁ। କେତ ଜଣ ମେମ୍ବର ଆପଣଙ୍କ ପରିବାରରେ ପାଞ୍ଚ ଜଣ ଅଛନ୍ତି। ଛୋଟ ପିଲାଟେ ଭଲ ପଢୁ। ସ୍କୁଲ ଗଲାଣି ନା ସରି ଅଙ୍ଗନବାଡି ଯାଇଛି।
ଝିଅ ଅଙ୍ଗନାଡି ଗଲାଣି ଭଣଜା ଏଠି ରହୁଛନ୍ତି ସିଏ କନଭଟେ ଯାଉଛନ୍ତି ସିଏ ଛଅ ବର୍ଷର।
ହଁ ହଁ ହଁ।
ତାଙ୍କୁ ପାଞ୍ଚ ବର୍ଷ ପୁରୀ ଛଅ ଚାଲିଲା ତ, ତାଙ୍କର ଏବେ ଆଡମିସନ କରିଦେଇଛୁ କନଭେଟରେ ସିଏ କନଭେଟ୍ ସକାଳେ ଯାଉଛନ୍ତି। ଆଉ ଝିଅ ଅଙ୍ଗନଆଡି ଯାଉଛି ହାରି ଆଉ।
ହୁଁ ହୁଁ। ତା ଆପଣଙ୍କର ଆପଣଙ୍କର ସ୍ଵାମୀ ରହୁଛନ୍ତି ଏଠି ନା ଯିବା ଆସିବା କରୁଛନ୍ତି କଣ?
ନା ନା ଏଠି ରହୁଛନ୍ତି ନା ଏ ପ୍ଲାଣ୍ଟ ପାଖ ହବ ଏଇଠୁ ହାଡଲି ଚାରି ପାଞ୍ଚ କିଲୋମିଟର ହବ। ଆଁ ସିଏ ଯିବା ଆସିବା କରନ୍ତି। ଏବେ ଯ ତାଙ୍କର ଗୋଟେ ଆସିଡେଣ୍ଟ ଯୋଗୁ ଗୋଡ ଖରାପ ତ ଅଛି ସେଥିପାଇଁ ସେ ଛୁଟି ଛୁଟିରେ ଅଛନ୍ତି ଆଉ।
ହୁଁ ହୁଁ ହୁଁ। ଠିକ ଅଛି ଭାଇଙ୍କର ଗୋଡ ଏବେ କେମିତି ଅବସ୍ଥା ଅଛି?
ହଁ କାଲି ଅପରେସନ ହେଇ ଆସିଥିଲେ ଆଜି ଆସୁଛନ୍ତି ମେଡିକାଲରୁୁ। ଅଛନ୍ତି ଘରେ ଏଇନୁ ଆଉ।
ହୁଁ ହୁଁ ହୁଁ।
ଘର
ଏବେ ଭଲ ଅଛି ନା ଦେହନକେମିତି କଣ ଆକ୍ସିଡେଣ୍ଟ ହେଲା?
ହଁ ଏଇ ଲାଷ୍ଟ ରଜ ଦିନ ଯାଉଥିଲେ ତାଙ୍କ ମାମୁଁ ଘଡିକି ମାନେ ମୋ ମଳସୁର ଘରକୁ ମୋ ବାପଘର ହଉଛି ତିନି କିଲୋମିଟର।
ଆଜ୍ଞା।
ଆ ଯାଉଥିଲେ ହଠାତ୍ ବର୍ଷା ଜୋରରେ ଆସିଲା ମେଘ ଯୋଉ ପବନ ଫବନ ହେଲା। ଆଉ ଘଡଘଡି ଜୋରେ ମାଇଲା ସେ ମାମୁଁ ଘରକୁ ନ ଯାଇ ରିଟର୍ଣ କରୁଥିଲେ। ଗାଡି ପୁରା ସ୍ପିଡରେ ଆଣିୁଥିଲା ଆରି ଆଗରେ କୁ କୁକୁର ଦୁଇଟା ଧାଇଁ ଗଲେ ମାନେ କାଳେ କୁକୁରା ବାଡ଼ିେଇ ଦେବେ ବୋଲି। ମାନେ ସ୍ପିଡ ଆଣିଲା ବେଳକୁ ବ୍ରେକ୍ ମାରଦେଲା ବେଳକୁ ପଥରରେ ବାଡେଇ ହେଇଗଲେ ଆଉ ବାଡେଇବାରୁ ଛା ତେଇପଡ଼ଗ ଡୁ ମାଡ ହେଇଯାଇଛି ଟିକେ ଗୋଡ ଫୁଡ ଟିକେ ମାଡ଼ ହେଇ ମୁଣ୍ଡ ଟିକେ ଫାଟି ଯାଇଥିଲା।
ଆଜ୍ଞା ଏବେ ଭାଇ ବି ପୁରା ସୁସ୍ଥ ଅଛନ୍ତି ନା?
ହଁ ହଁ ମୁଣ୍ଡୁ ଫୁଣ୍ଡ ଟିକେ କମି ଯାଇଛି। ଗୋଡଟା ଟିକେ ଅପରେସନ ହେଇଚି ଚଲାବୁଲା ଟିକେ ଠିକ୍ ସେ କରିପାରୁନାହାନ୍ତି। ସେେ ଏଇ ତ ହୁଁ ହୁଁ, ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ହୁଁ।
ମୁଁ ତ ମୋର ତ ନିିତ୍ୟ ଦିନ ପୁରା ଅଫିସରେ କଟେ ବେଶ ଟାଇମ୍। ପୁରା କାର୍ଯ୍ୟକ୍ଷେତ୍ରରେ ସମୟ ଦିଏ। ତାପରେ ଆସିଲା ପରେ ଯେତିକି ସମୟ ଅ ଏଇଠି ବୁଲାବୁଲି କରେ ଆଉ।
ହଁ ମାନେ ପ୍ରାୟ ଟାଇମ ତ ଅଫିସରେ ପଳାଉଛି ଦିନ।
ହଁ ହଁ ଆଠଘଣ୍ଟା ନଅଘଣ୍ଟା ଏମତି ପଳଉଛି ଅଫିସରେ ଦିନ ପଳଉଛି। ଆଉ ଆପଣଙ୍କର ଆଜି ରାତିରେ କଣ ଖାଇବା ହବ?
ଖାଇବା ଆମର ରୁଟି ହେଇଛି, ଆଉ ବଡସୋଲା ତରକାରୀ। କାବୁଲି ସୋଲା। ହଁ
ଖାଇବେ ଆସି ଖାଇବା ପାଇଁ କହୁଛି ବୋଧେ।
ଉଁ ନା ନା ସେ ହଉଛି ତ୍ଲିପ୍ ଦିଟା ଅଣିଛି ତ ମାମ ମତେ ଏଟା ଟିକେ ପିନ୍ଧେଇ ଦିଅ।
ଓହୋ। ଠିକ୍ ଅଛି ଠିକ୍ ଅଛି ଛୋଟଛୁଆ ଏବେ।
ହୁଁ।
ତ କମ୍ ଅଛି ଏବେ ସେଥିପାଇଁ ସେ ଯାହା ବିି ହେଲେ।
ହୁଁ ହୁଁ।
ଏବେ ଫ୍ରୀି ହେଇଯାଆନ୍ତୁ ଫ୍ରି ହେଲା ପରେ ଆମେ ଆଉଥରେ କଥାହବା କେତେବେଳେ।
ଓ ହଉ ଭାଇ ରଖୁଛିା